ହ୍ୟାଲୋ
ହ୍ୟାଲୋ ଆଜ୍ଞା କଣ କରୁଛନ୍ତି? ଏ ଏଠି ଟିକେ କାମ ସାରିକି ଟିକେ ରେଷ୍ଟ ନଉଛି ଆଉ।
ଓହୋ ମୁଁ ତ ଏବେ ଗାଧେଇକି ଆସିଲି।
ଓହୋ ଆଉ ଏ ସକାଳେ ବ୍ରେକ୍ଫାଷ୍ଟ ସାରିକି ଏଇଟି ଗଡୁଛୁ ତାପରେ ଭାତ ଭାତ ବସେଇବା ତରକାରୀ ବସେଇବା ଆଉ।
ହଁ ରୋଷେଇ ଷ୍ଟାର୍ଟ ହେଇଯିବ ଆଉ।
ହଁ
ଆଉ କଣ ଆଜି, ଆଜି ତ ସାଧା ହବ।
ହଁ ଶନିବାର ଠ ଟିକେ ଇଏ ଟିକେ ଶିଖିଥିଲି ଆଉ ତରକାରୀ କାଲି ଖାଇଦଲେ
ତମ କଥା କଟୁଛି ଶୁଣା ଯାଉନି କିଛି।
ସୁଵିଲା
ଆଉ ତମ ଆଡେ ପାଗ ଆଜି କେମିତି?
କଣ ଖରେ କରୁଛି।
ଓହୋ ଖରା ହେଇଛି ଆମ ଆଡେ ତ ବର୍ଷା କାଳ ତ ହେଇଥିଲା ଆଜିତ ପୁଣି ସେମିତି ମେଘୁଆ କରିଛି।
ହ ଟିକେ ଆମ ଆଡେ ପଠେଇ ଦିଅନ୍ତୁ ମେଘ ଫେଗ ଆମର ଟୋଟାଲି କିଛି ନାହିଁ ରଜ ପାଖରୁ।
ଜମା କାଲି ହେନି କାଲି ଆମର ଏଡେ ଦିନ ସାରା ମାନେ ବେଳାରୁ ବର୍ଷା ହେଲା ପୁରା ରାତି ଆଠଟା ନଅଟା ଯାଏ। ଆମ ଏଠି ହେଇଛି କାଲି ଆଉ। ପଠେଇ ଦଉଛି ତାହେଲେ ଆଉ ତମ ଆଡେ ଟିକେ
ହଁ ଟିକେ ଆମ ଆଡେ ପଠେଇ ଦିଅନ୍ତୁ।
ହଁ ଆମର ଏଇ କାଲି ଟିକେ ବର୍ଷା ହେଇଛି ନା ଆଜି ଟିକେ ଥଣ୍ଡା ଲାଗୁଛି। କିଛି ନାଇଁ ଗା ଠେଇକି ଆସିକି ଏବେ ବସିଛି ପୁଣି ଖିଆ ହବ ପଖାଳ ଏବେ ଆଉ। ଆଜି ତ ସାଧା ହଁ। ସଖାଳ କୋଉ ଭଜା କଣ? ଅ ଆଳୁ ଭେଣ୍ଡି ଭଜା ମା କରିଛି ଆଉ ପୋଡାପୋଡି, ମିକ୍ସଚର ସେଇଟା ତ ପଖାଳରେ ଆଗ। ଆଉ ସେଇଟା ନିହାତି ଦରକାର
ଆଉ ମୁଁ ପୁଣି ଦି ପରେ ଭାତ ଖାଇବ ନାଇଁ।
ହଁ ବେଳାରେ ବି ପଖାଳ ସେତେବେଳେ ବି ପଖାଳ ଆଜି ଆଡେ ମେଘୁଆଡା ହେଇଛି ନା ସେଥିାଇଁ ଜଲ୍ଦି ଗାଧେଇ ପାରିଲି ନହେଲେ ମୁଁ ଗାଧେଇଲା ବେଳକୁ ସାଢେ ନଅଟା ଦଶଟା ହେଇଯାଏ ଆଜି ମେଘୁଆଡା ହେଇଛି ତ ଜଲ୍ଦି ଗାଧେଇ ପଡିଲି।
ହୁଁ
ଗରମ ହୁଏ ବୋଲି ଜଲଦି ଗାଧାଏନି ଜଲଦି ଗାଧୋଇ ପଡ଼ିଲେ ପୁଣି ଯୋଉ ଗରମକୁ ସେଇ ଗରମ ପଡିଲ ମୁଁ ଟିକେ ଲେଟ ରେ ଗାଧାଏ
ଓହୋ, ନାଇଁ ମୁଁ ସବୁଦିନ ସକାଳେଳେ ଗାଧେଇ ପଡେ। ସକାଳେ ଗାଧ ବୁଧ କାମ ସିବାକୁ ପଡିବ। ହଁ କାମ ସରିବାକୁ ପଡିବ ଏପଟେ ଛୁଆର କାମ ସବୁ କରିବାକୁ ପଡିବ ସେଥିପାଇଁ ମୁଁ ଆଛା ବାହାରିକି ଆସିଲା
କିଛି କାମ ନାହିଁ ମାଆ ତ କରୁଛ ଆମେ ବସିଛୁ।
ହଁ
ତ ସେଥିପାଇଁ ଅଳସେଇକି ଗାଧଉଛି ଆଉ। ଆଉ କଣ ବେଳାରେ କଣ ରୋଷେଇ ହବ ତମର।
ବେଳାରେ ଆଣିଛନ୍ତି ଶ୍ୱଶୁର ଶାଗ ଆଣିଛନ୍ତି ଏଇଁ ପଚାରିଲି ଆପଣ କିଏ କଣ ଖାଇବେ ସେଇ ହିସ ତରକାରୀ କିଏ ଭାତ ଖାଇବ କିଏ ତାଙ୍କର ପଖାଳ ଖାଇବେ। ଆଉ ଶଶୁର ଆଜି ଘରେ ରହି ଛନ୍ତି ମାନେ ନା ଯେ ନିହାତି ଭାତ ଖାଇବେ ତାଙ୍କ ନାଇଁକି ଭାତ ହବ। ଆଉ ଯିଏ ତାଙ୍କର ପଖାଳ ଖାଇବେ ତ ପଖାଳ ବି ଅଛି କାଲିକାର ପଖାଳ ବି ଅଛି। ଆଉ ସଜ ଭାତ ପଖାଳ ବି ହବ ମିଷେଇ ମୁଷାକି ଯିଏ ତାଙ୍କର ଖାଇବେ
ପଖାଳ ଗରମ ଦିଟା ଯାକ ହବ ଯିଏ ଯୋଉଟା ଖାଇବ ଆଉ। ଆଉ ପଖାଳ ସହ କଣ କରିବ?
ସେଇ ନିହାତି। ଟେ ତ ଶଶୁର ଅଛନ୍ତି ମାନେ ସେ ଖାଇବେ ଟିକେ ତରକାରୀ ଟା କିଛି କରିବାକୁ ପଡିବ ଝୋଳ ତରକାରୀ। ସେ ନଥିଲେ ମାନେ କରିନଥାନ୍ତେ।
ପଖାଳରେ ବି ଝୋଳ ତକାରାରୀ।
ନାଇଁ ସେ ଭାତ ଖାଇବେ ନା ଗରମ ଭାତ ଟିକେ ଖାଇବେ ନା ହଁ। ଆଉ ଶାଗ ଆଣିଛନ୍ତି କଳମ ଶାଗ ଆଣିଛନ୍ତି ତାକୁ ଟିକେ କରିବା।
କଳମ ଶାଗ ମୋତେ ବହୁତ ବଢିଆ ଲାଗେ କଳମ ଶାଗ। ତେ ସୁନସୁନିଆ।
ସୁନସୁନ ମୋର ବି ସେଇ ପିତା ଶାଗ ବହୁତ ପସନ୍ଦ। ମୋର ସଜନା ସବୁ ଶାଗ ସବୁ ଖାଇଦିଏ। ଆଉ ସଜନା ଶାଗବି ମୋର ବହୁତ ଫେବରାଇଟ୍।
ହଁ ମୋତେ ବି ଭଲ ଲାଗେ ସଜନା ଶାଗ ଆଉ କୋଉ ଶାଗ ମୁଁ ସେମିତି ଖାଏନି ସେଇ କଳମ ଶାଗ ଟିକେ। ଆଉ ସୁନ ଶୁନିଆ ଶାଗ ପ- ପତ୍ର ଶାଗ ସଜନା ଶାଗ ଏଇତକ ମୁଁ ଖାଏ ନହେଲେ ଆଉ ମୋତେ କୋଉଟା ସେମିତି ଭଲ ଲାଗେନି। ମୋତେ ମସା ବେଶୀ ଭଲ ଲାଗେ ସେଇଟା ଯେମିତି ଛତୁ ଭଳି ଲାଗେନି ନା ତ ସେ। ସେଇଟା ମୋତେ ବେଶୀ ଭଲ ଲାଗେ।
ନା ଆଉ।
ତମେ ସେଇଟା କଣ ତେଲ ଭଜା କର ନା କେମିତି ଭଜା କର।
କଣଟା।
କଳମ ଶାଗଟା। ତେଲ ଭଜା କର ନା ଆଉ କେମିତି ଭଜା କର ତେଲ ଭଜା ନା ହଁ। ତେଲ ଭଜା ଟା ତ ବହୁତ ଭଲ ଲାଗେ।
ଆଉ କଣ ଆଉ କରିବା ଦେଖିବା ପରିବା ପତ୍ର କଣ ଅଛି ଦେଖି। କରିବା ଆଉ ପତୁଆ ଫତୁଆଟେ ନିହାତି ଗୋଟେ ହବ କଣ ଅଛି।
ଦୁଇ ତିନି ପ୍ରକାର ଯାହାହେଲେ ତ ହବ ଆଉ।
ହଁ ହଁ ହଁ ନିହାତି ସେଠୁ ତିନିଟା ତ ଅତି କମରେ ତିନିଟା।
ହୁଁ।
ଭାତ ଖାଇବା କଥା କହିଥିଲେ ନହେନେ ସ୍ୱାମୀ ତାଙ୍କ ନେଇକି ନ ବିଲାତି ଖଟା ଟିକେ କରିଥାନ୍ତି। ଭାବିଥିଲି ବିଲାତିଟାକୁ ନଷ୍ଟ ହେଇଯାଉଛି।
ଗରମ ଭାତକୁ ସେଇଟା ଠିକ ପଖାଳକୁ ନାହିଁ ନା। ପଖାଳ ମାନେ ଟିକେ ଭଜା ଭଜି ଶୁଖା ଜିନିଷ ଟିକେ ହେଲେ ଭଲ ଲାଗିବ ଆଉ।
ହଁ ହଁ ହଁ ବିଲାତି ଆଳୁ ତ। ବସା କରିଦେବି ଯାଉଛି ଭଲ ଲାଗେ ଖାଇବାକୁ। ବାଟଣ ମସଲା ଦେଇକି।
ଆଉ କଣ ତମର ଖବର କଣ ଘରେ ସବୁ।
କଣ ଖବର? ହଁ ଏବେ ମୋ ବୋଉ ଆସିଲେ ହେଲା ଗାଧୋଇ ପାଧେଇକି ଆସିଲେ।
ଆମର ତ ଏବେ ଠାକୁର ପୂଜା ହଉନାହାନ୍ତି। ଠାକୁ ଶୁଦ୍ଧ ହେଇଥିଲେ ନା ତ ପନ୍ଦର ଦିନ ପକ୍ଷ ନଗଲେ ହବନି।
ହଁ ହୋ ହଁ ହଁ।
ସେଇଠୁ ଗୋଟେ କାମଟା ବର୍ତ୍ତମାନ ଛୁଟିରେ ଅଛି ହି ହି ହି। ଆଉ ସିଏ ଆସିଲେ ଖାଇବେ। ଖାଇକି ସେ ତାଙ୍କର କାମରେ ପଳେଇବେ ପୁଣି ମୁଁ ଭାତଟା କରିଦେଇକି ଯିବେ।
ଆଚ୍ଛା।
ପୁଅ ସାଙ୍ଗରେ ଟିକେ ଖେଳିକି କଣ କଲି ତାକୁ ରଖିଲେ ମୁଁ ପୁଣି ତରକାରି ଫରକାରୀ କାଟିବି।
ଓହୋ ଟିକେ ମୋର କଲ୍ ଆସୁଛି ଯେ। ଘରୁ ତିନିଥର କଣ ପାଇଁ କଲେଣି କଟିଯିବ ନା ଏବେ ରିସିଭ୍ କଲେ?
ଆଜ୍ଞା?
କହିଲେ ଏବେ କଟିଯିବ ନା ମୁଁ ଯଦି ଉଠେଇବି।
ହଁ ହଁ।
ହଉ ମୁଁ ନହେଲେ ତମକୁ ଟିକେ ଆଉ ଟିକେ ପରେ କରିବି ଆଉ ଆଉଥରେ ହବ ନା କରି?
ହଁ, ହଁ, ହବ ଆଉ ଥରୁ ଟେ ହବ ଥ କିନ୍ତୁ ଦେଇନାହିଁ ଟାଇମ୍ କାଇଁ?
ହ୍ୟାଲୋ।
ହଁ ହାଲୋ।
ହ୍ୟାଲୋ।
ହଁ, ହଁ ହ୍ୟାଲୋ।
ହଁ ଶୁଣାଗଲା ଏବେ?
ଆଜ୍ଞା? ଟାଇମ୍ ହୋଇନାହିଁ ତ ହଁ, ହଁ ଶୁଭାହଉଛି।
ଓହୋ ହଉ ଆଉ ଆଉ କଣ ତମର ଖବର କୁହ?
ଆଉ ତମର ଘରେ କଣ କରୁଛନ୍ତି ସମସ୍ତେ?
ଆ ମା ତ ରୋଷେଇ କରୁଛି ଆଉ ଉଁ ମୁଁ ଏବେ ଏତି ଗାଧେଇକି ଆସିଲି ଖାଇବି। ଖାଇସାରିଲେ ପୁଣି ଯାହା ଆଉ।
ହୁଁ, ହୁଁ। ଆଉ ବୁଲାବୁଲି କୁଆଡେ କରିବାକୁ ଯାଇନ?
ହଁ କାମ କଣ କହିଲ?
ବୁଲାବୁଲି କୁଆଡେ କରିବାକୁ ଯାଇନ?
ବୁଲାବୁଲି ରଜରେ ଯାହା କରିଥିଲୁ ଆଉ ଏବେ କରିନୁ। ରଜରେ ସବୁ ଭାଇ ଭଉଣୀ ଥି ଥିଲେ ନା ତ ସବୁ ଆସିଥିଲେ ଛୁଟିରେ ଯାଇଥିଲୁ। ଏବେ ତ ଆଉ ସ୍କୁଲ୍ ଖୋଲିଗଲା। ବାହାରକୁ ଯାଇଥିଲୁ ପୁରୀ ଯାଇଥିଲୁ ଆମେ ମାର୍ଚ୍ଚ, ଏପ୍ରିଲ୍ ମାସରେ ଯାଇଥିଲୁ ପୁରୀ। ଫ୍ୟାମିଲି ଯାଇଥିଲୁ ସବୁ ବାପା, ମା, ଭାଇ, ମୁଁ। ଯାଇଥିଲୁ ପୁରୀ ଯାଇଥିଲୁ। ଆ ତାପରେ ଯାଇଥିଲୁ ସେଇ ଯୋଉ ଭୁବନେଶ୍ୱର ମ ଇସ୍କନ ମନ୍ଦିର।
ହୁଁ।
ଉଁ ସେଇଠିକି ଯାଇଥିଲୁ। ଆଉ ଆଉ ସେମିତି ଯାଇନୁ ସେ ପୁରୀରେ ହିଁ ଯାହା ବୁଲିଥିଲୁ। ଆଉ ତମେ କୁଆଡେ ବୁଲାବୁଲି କରି ଯାଇଥିଲ ତମେ ଆମ ଇଆଡେ ଆସୁନ କେତେବେଳେ ବୁଲାବୁଲି ଆ ଆମ ଏଇ ଅନୁଗୁଳୁ ରେ ବହୁତ୍ ଭଲ ଭଲ ଜାଗା ଅଛି ବୁଲିବା ପାଇଁ।
ହଁ ଅନୁଗୁଳ ହଁ ହଁ ସ୍ୱାମୀ ଯାଆନ୍ତି ପ୍ରୋଗ୍ରାମ ଯାଆନ୍ତି।
ଆଚ୍ଛା।
ବୁଲାବୁଲି କରିବା ତାଙ୍କ ସହ।
ଦେଖିବା କେତେବେଳେ ସମୟ ସୁବିଧା ଦେଖିକି ଛୋଟ ଦିନ ନା। ତାକୁ ନେଇକି କୁଆଡେ ଯିବାକୁ ଭାରି ଟେନସନ୍ ଏକା। ତଥାବି ଏ ବର୍ଷ ଆମେ ଯାଇଥିଲୁ ହଁ ଏଇ ବର୍ଷ ଆମେ ଡିସେମ୍ବରରେ ଯାଇଥିଲୁ ପୁରୀ ଯାଇଥିଲୁ। ପୁରୀରୁ ହେଇକି ଆସି ପୁଣି ଆମେ ଯାଇଥିଲୁ ଗଞ୍ଜାମ ଗୋରେପତି ବୁଲିବୁଲାକି ଆସିଲୁ। ଗଜପତି ଅଧିକ ଗଞ୍ଚାମରେ ଆସିଲୁ। ଆମର ଏଇ ଯୋଉ ମହେନ୍ଦ୍ର ଗିରି ହେକା ଚାରିଆଡେ
ପାଖ ହବ ବୋଧେ ତମ ସେଇଠୁ।
ନା ନା ଆମ ପାଖ ଭୁବନେସ୍ୱରରୁ ଆମେ ଯାଇଥିଲୁ। ଭୁବନେଶ୍ଵରରେ ପିଇସି ଶାଶୁଙ୍କ ଘର ଅଛି ତ ସେଠି ଯାଇଥିଲୁ ହଁ।
ଆଚ୍ଛା।
ବହୁତ ବାଟ ହେଲାଣିି ଆଉ।
ସେଇଠୁ ସବୁ ଯାଇଥିଲୁ ଆଉ।
ଏଇଠି ଗାଡି କରିକି ଆଇଲୁ। ଆମର ଫ୍ୟାମିଲୀ ପୁରା। ଆଉ ପୁରା ବାଣୀ ତ ଆମର ଘ
ହଁ।
ସ୍ଵାମୀ ମୋ ନଣନ୍ଦ ମୁ ଛୁଆ ମାନେ ହଁ ତାଙ୍କର ତାଙ୍କର ତିନି ତିନ ଚାରି ଜଣ ତାଙ୍କ ଶାଶୁଙ୍କ ତିନିଟା ଝିଅ। ଆଉ ଜଣେ ତାଙ୍କର ଜଣେ ଭାଇ ଭାଇ ଆଉ ମୋ ନିଜ ଭାଇ ଆଉ କଣ ମୋ ମାଉସି ଶାଶୁଙ୍କର ପୁଅ ଏଇମାନେ ସବୁ ମିଶିକି ଯାଇଥିଲୁ।
ମିଶିକି ସବୁ ଯାଇଥିଲୁ ଆଉ ସମସ୍ତେ। ମିଶିକି ସେଇଠୁ ବନେଇଥିବ ପ୍ଲାନ୍ ବନେଇଥିବ ଯିବା ପାଇଁ ଆଉ।
ହଉ ତାହେଲେ ମୁଁ ଟିକେ ରଖୁଛି ଆ।
ହଁ ହଁ ହଁ ମୁଁ ବି ଯାଉଛି ଖାଇବି।